ଜୟ ଜଗରନ୍ନାଥ୍।
ଆଜ୍ଞା ମ୍ୟାଡ଼ାମ୍ ଜୟ ଜଗନ୍ନାଥ୍।
କଣ ସବୁ କରୁଚନ୍ତି?
ଅଛି ଏଇଠି ଆଉ।
ଆଚ୍ଛା ଦିପହର ଖାଇବା ସରିଲାଣି?
ଆପଣଙ୍କର ସରିଲାଣି?
ହଁ।
ଓହୋ ଆଉ କଣ ଆଜି ସକ୍ ଖାଇଲି ଭାତ, ଡାଲି ଆଉ ଏଠି ପନିରି ଆଉ ଖଟା, ଆଉ କାଙ୍କୁଡି ସାଲଟ୍, ପାମ୍ପଡ଼।
ଆଚ୍ଛା ଏତେ ବଢିଆ ଆଇଟମ୍ ହେଇଥିଲା ଆଉ।
ଆଜ୍ଞା-ଆଜ୍ଞା ଆପଣ କଣ ଖାଇଚନ୍ତି ସକାଳେ ଆଜି?
ସକାଳେ ଖାଇଥିଲି ବାସି ରୁଟି ଦହି। ବାସି ରୁଟି ଦହି ଖାଇଥିଲି, ସଖାଳୁ ଚା ଟିକେ ପିଇଆ ଅଭ୍ୟାସ ଛି ଚା ପିଏ, ଆଉ ଦି ଦିନି ହେଲାଣି ଏବେ ଆଉ ସକାଳୁ ଚା ପିଉନି ଲେମ୍ବୁ ଉଷୁମ୍ ପାଣି ଲେମ୍ବୁ ଟିକେ ପିଉଚି।
ଆଜ୍ଞା-ଆଜ୍ଞା, ଆଉ
ଆଉ ଚା ପିଇନି, ଆ ବେଏଁ ରୁଟି ଖାଇଥିଲି ଏଇନେ ଭାତ ଖାଇଲି ଆଉ।
ଆଜ୍ଞା ତ ଆପଣଙ୍କ ବିଷୟ ଆପଣଙ୍କ ଇଏରେ ଟିକେ କଣ କୁହନ୍ତୁ, ଆପଣଙ୍କ କେବେ ଜୀବନ ଇଏ ଛଇଳି ଟିକେ କୁହନ୍ତୁ ଆମେ ଟିକେ ଶୁଣୁ କଣ ନା କଣ କଉଚନ୍ତି ନା କଇବେନି।
ଜୀବନ ଶୈଳୀ କଣ ମତେ ଟିକେ-ଟିକେ ସାହାର୍ଯ୍ୟ ଟିକେ କରିଆକୁ ଭଲ ଲାଗେ, ଯଦିଓ ମୋ ସାମ ଭିତରେ ମାନେ ସାହାର୍ଯ୍ୟଟା ଦେଖେଇ ହବା ପାଇଁ ନୁଏଁ କିନ୍ତୁ କରିବା ପାଇଁ। ଆଁ ଭଲ୍ ଲାଗେ କଣ ବ୍ଲାଇଣ୍ଡ୍ ମାଲାଙ୍କୁ କି କିଏ ଗୋଟେ ତାର ଯାଉଚି ଇଏ ହଉଚି ତାକୁ ଟିକେ ସାହାର୍ଯ୍ୟ କରିବା କି ଟିକେ ଅସ ଅସହାୟ ଦୁସ୍ଥ ଦରିଦ୍ର କ ତାଙ୍କୁ ଟିକେ ଚାହାର୍ଯ୍ୟ କରିବା।
ଆଜ୍ଞା।
ବ୍ଲଡ ଡୋନେଟ୍ ଏସବୁ ଟିକେ ହୁଁ ଭଲ ଲାଗେ ମତେ ଯେତିକି ପାରେ ମୋ ସାମର୍ଥ୍ୟ ଭିତେରେ ମୁଁ ଟିକେ ଇଚ୍ଛା କରେ କରିବା ପାଇଁ। ମାନବ ସେବା ହିଁ ମାଧବ ସେବା ଭାବିକି ସେଗୁଡା କରିଆକୁ ଇଚ୍ଛା ହୁଏ।
ଆଜ୍ଞା, ଆପଣଙ୍କୁ ଏଜ୍ କେତେ ହେଲାଣି?
ହୁଁ-ହୁଁ।
ହାଲୋ।
ହଁ, ହାଲୋ।
ହୁଁ, କଅଁ କରୁଚନ୍ତି ବୋଧେ କାମ?
ନାଇଁ-ନାଇଁ କାମ ସହିତ ବି ଏକ କାମ କରିପାରୁଚି।
ଓହୋ।
ଆଉ ରୋଷେଇ କରିବାକୁ ଭଲ ଲାଗେ, ଅତିଥି ସେବା କରିବାକୁ ଭଲ ଲାଗେ। ଗଛ ଲଗେଇବା ପାଇଁ ତ ଭଲ ଲାଗେ, କିଛି ରୁଚି ଅଛି ଗଛ ଫଛ ଲଗାଏ। ଆଉ ସିଲେଇ ଫିଲେଇ ଏସବୁ ମଧ୍ୟ କରେ।
ଆଜ୍ଞା ଆଜ୍ଞା।
କିଛି ଗଛ ପତ୍ରବି ମୁଁ ଲଗେଇଚି ଛାତ ଉପରେ
ଏ ବହୁତ୍ ଭଲ କୋଉଠି ଆପଣ ଆପଣଙ୍କ ସା ଆପଣଙ୍କ ଶାଶୁଘରେ ରହୁଚନ୍ତିନା କୋଉଠି ରହୁଚନ୍ତି ବାହାରେ ଆସି ରହୁଚନ୍ତି?
ଶାଶୁଘରେ ନାଇଁ ନାଇଁ ଶାଶୁଘରେ ମୁଁ ଶାଶୁଘରେ ଯୋଉଠିକି ଆସିଚି ସେଇ ଘରେହିଁ ଅଛି ଏଇ ଘରୁ ମୋ ଶାଶୁଙ୍କ ଶବବି ଉଠିଚି ଏଇ ଘରୁ ଆମ ଶାଶୁ ମୋରି ପାଖରେହିଁ ଥିଲେ ମୋରି ପାଖରୁ ହିଁ ତାଙ୍କର ଇଏ ଲୀଳା ସମ୍ବରଣ କଲେ। ଆଉ ମୁଁ ଏଇଠି ଅଛି ଯୋଉଠି ଆସିଥିଲି ସେଇଠି ଅଛି।
ଆଜ୍ଞା ଆଜ୍ଞା ନା ଏମିତି ସବୁ ଯା ଏମିତି ଏବେ
ନାଇଁ ନାଇଁ ସେ ସେ ଚିନ୍ତାଧାରାଟା ନ ରହିଲେହିଁ ଭଲ ବାପା ମାକୁ ଛାଡ଼ିକି ଆସିକି ଗୋଟେ ବାପା ବାପା ମା ପାଇଲେ ଆଉ ସିଏବି ବହୁ ଆଶା ନେଇଥାନ୍ତି ମୋର ଗୋଟେ ବହୁଟେ ଆସିବ ଝିଅ ଭଳିଆ ଓ ମାନେ ସେସବୁ ପାଠ ପଢା ପିଲା ଗୋଟେ ସିଏ କାହିଁକି ଏତେ ଭୁଲ ସଂସ୍କାରରେ ରହିବ
ଆଜ୍ଞା ଏବେକା ଇଏରେତ ବାପା ମାଙ୍କୁ ଛାଡ଼ିବେନି ମାନେ ବାପା ମାଙ୍କୁ ତ ଯେହେତୁ ମାନେ ଯିଏ ମ୍ୟାରେଜ କଲା ପରେ ତାଙ୍କ ଯେମିତି ସ୍ଵାମୀ ବାହାରେ ରୁହନ୍ତି ତକାମ କରିବା ପାଇଁ ତସ୍ଵାମୀ ପାଖକୁ ତଯାହାହେଲେ ସେ ସ୍ତ୍ରୀକିବି ନେଇଥାନ୍ତି ର କରନ୍ତି ତସେଇଥିପାଇଁତ ମୁଁ କହିଲି ସ୍ୱାମୀ ପାଖରେ ରହୁଚନ୍ତି ଆଉ ଫ୍ୟାମିଲି ପାଖରେ ରହୁଚନ୍ତି?
ସିଏତ ଅଲଗା କଥା ସେଠି ସ୍ଵାମୀ ପାଖରେ ରହିଲେ ସିଏ ଏକୁଟିଆ ହେଇଯିବେ ଖାଇବା ପାଇଁ ଅସୁବିଧା କାହାର ଘର ପରିସ୍ଥିତି ନେଇକି କିଏ କେମିତି ଚଳେ
ଆଜ୍ଞା ଆଜ୍ଞା ସେଇକଥା ଆଜ୍ଞା।
କାହାର ଘରର ଚଳଣି କାହା ପରିସ୍ଥିତି ସିଏବି ଗୋଟେ ଏକୁଟିଆ ବାହାରେ ରହିବ ଖାଇବା ପିଇବା ହଇରାଣ ଘରକୁ ଗୋଟେ ସ୍ତ୍ରୀଲୋକ ନିହାତି ଦରକାର୍
ଆଜ୍ଞା ଆଜ୍ଞା। ଆଜ୍ଞା ଆଉ ଆଜ୍ଞା ଆପଣଙ୍କ ସେଠି ବର୍ଷା ଏଇନା ହଉଚି?
ହଁ ଏଇନେ ବର୍ଷାତ ଚାଲିଚି ଆଉ।
ଜୋରେ ହଉଚିନା ନା ପୁରା ଟିପ୍
ନାଇଁ ନାଇଁ ନାଇଁ ଟିକେ ଜଷ୍ଟ ଛାଡ଼ିଚି କିନ୍ତୁ ଜୋରେ ହଉଥିଲା ଏଇନେ ଟିକେ ଛାଡ଼ିଚି। ବର୍ଷାର ଋତୁଟା ଯେହେତୁ ତ ଆରମ୍ଭ ହେଲା ଏଇନା ବର୍ଷା ହବ ଆଉ ବର୍ଷା ଟାକୁ ଆମେ ଅନୁଭବ କରିବା ଆଉ। ଏଇ ଯୋଉ ତେୟାଳିଶି ଡିଗ୍ରୀ ପଇଁଚାଳିଶି ଡିଗ୍ରୀ ଖରାରେ ଆମେ ପୋଡ଼ି ହେଇଯାଉଥିଲେ ଟିକେ ରକ୍ଷା ପାଇବା ପାଇଁ ବର୍ଷା ଦରକାର୍ ବୁ ବୄଷ୍ଟିପାତ ନିହାତି ଦରକାର୍ ଜଳ ସଂରକ୍ଷଣ ହବ ଫସଲ ହବ ଗ ଗଛ ପଛ ଲାଗିବ ଜୀବଜନ୍ତୁ କେତେ ମରି ଯାଉଥିଲେ ଛଟପଟ ହଉଥିଲେ ପାଣି ଅଭାବରେ ଲୋକ ଗାଧୋଇବାକୁ ଟିକେ ପାଣି ପାଇଁ ମଧ୍ୟ ବହୁତ୍ ଦୂରକୁ ଯାଉଥିଲେ ଏଇନା ଟିକେ ପାଣିର ଅଭାବ ରହି ବନି ଆଉ ଜୁଆଡ଼େ ଦେଖିବ ସବୁଜ ସୀମା
ଆଜ୍ଞା ଆଜ୍ଞା। ତ ଆପଣ କଁ ଆପଣଙ୍କ କଁ ଆମ ଯୋଉ ଯେମିତି ଗାଉଁଲି ଟାଇପର ଇଏ ରହୁଚନ୍ତିନା ସବୁ ଘର ପରିବାର ସବୁ ରହୁଚନ୍ତି ଆ ଆପଣ ମିଶିମାଶିକିନା ରହୁଚନ୍ତି ସମେ
ନାଇଁ ନାଇଁ ଆମର ଛୋଟ ପ୍ଲ ନା ସାହି ପଡିଶା ଅଛନ୍ତି। ଆଉ ଏଠି ସବୁ ସାହି ପଡିଶା ଅଛୁ। ଯେହେତୁ ମୋ ଆମର ଏଟା ଛୋଟ ଘରଟା ଛୋଟ ପ୍ଲଟ ଟା ଛୋଟ। ଆଉ ସବୁ ତିନି ଭାଇ ଜେଝାର ଯିଏ ଘର ଦ୍ୱାର କରିକି ସବୁ ଅଲଗା ଅଲଗା ଗାଁ ପାଖିଆପାଖରେ ଏଇ ଗୋ ପାଞ୍ଚଶହ ମିଟର ଭିତରେ ସମସ୍ତେ ରହୁଛୁ।
ଆଜ୍ଞା ବୁଝୁଛି ଆଜ୍ଞା ଯେ ମୁଁ କହିଲି ଆପଣ କହିଲେ ସାହି ପଡିଶା ଅଛନ୍ତି ଆପଣ ମିଶୁଚନ୍ତି। ଏଟା ତ ଏକା ରହୁଥିବେ ରୁମରେ ଏକା ରହିଲା ବେଳ ଏକା ରହିଲେ ଯାଉଥିବେ ସାହି ପଡିଶା ପା ଓ ଯାଇକି ଅଥାବାର୍ତ୍ତା ହବା ତ ଇଏ ସେମିତି ତ ଚ ଅଛି ନା।
ହଁ ହଁ।
ଆଜ୍ଞା ଆଜ୍ଞା ଏଇତ ଜୀବନ ଆଉ ତ ତା ସହିତ ଆମେ ଏ ତ ଆମ ଆଉ
ହ
ହ
ସେଇରା କିଛିଟା ଶିଖିବାକୁ ଆପଣ ଆପଣଙ୍କ ସହିତ ତ କଥା ହୁଅନ୍ତି। ବୋହୁତୁ ଭଲ ଲାଗୁଚି ଯୋଉଡା ବୋହୁତୁ ଖୁସି ଲାଗୁଛି। ଆଜ୍ଞା।
ଏବେ ତ ଗଲେ ସ୍ନାନ ପୂର୍ଣ୍ଣିମା କଲେ ପୁଣି ବର୍ଷା ଦିନ ବର୍ଷା ଦିନରେ ପର୍ବପର୍ବାଣି ଆସିବ ର ରଥଯାତ୍ରା ବାହୁଡା ଗଣେଶ ପୂଜା ଆଉ ବିଶ୍ଵକର୍ମା ପୂଜା ଏମିତି ବର୍ଷା ଦିନର ପର୍ବପର୍ବାଣିୀ ସବୁ ଆସିବ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା।
ମୁଁ ଛାତ ଉପରେ ଗଛ ଲଗେଇଚି ବ୍ରାହ୍ମୀ ଲଗେଇଚି। ଦି ପ୍ରକାର ଘି କୁଆଁରୀ ଲଗେଇଛି ଜୁଆଣି ଗଛ ଲଗେଇଚି ଦୁଲ୍ଲ ବା ଅଶୋକା ଲଗେଇଚି। ଦୁଇ ପ୍ରକାର ତୁଳସୀ ଲଗେଇଚି। ଗଙ୍ଗଶିଉଳି ଲଗେଇଛି ସବୁ ଔଷଧୀୟ ଗଛ ସବୁ ଛାତ ଉପରେ ଲଗେଇଛି ବାସଙ୍ଗ ଲଗେଇଛି।
ଆଜ୍ଞା ଆଜ୍ଞା। ଆଉ ଆଉ ଆଜ୍ଞା କଣ ରଜ ଏବେ ତ ରଜ ଯାଇ ବୁଲାବୁଲି କରିବାକୁ ଯାଇଥିଲେ କୁଆଡେ?
ହଁ ହଁ ରଜର ବୁଲାବୁଲି କରିଛୁ। ପ୍ରଥମ ରଜ ତ ଉଁ ଉଁ ପୋଡ ପିଠା। ପାନ ଘରେ କୁଣିଆ ମୈତ୍ର ସବୁ ହେଲେ ଦ୍ଵିତୀୟ ରଜ ରଜ ସଂକ୍ରାନ୍ତି ତୃତୀୟ ରଜ ଦିନ ବି ବୁଲିଲୁ ଦ୍ଵିତୀୟ ରଜରେ ବୁଲିଲୁ ରଜ ମହୋତ୍ସବ ଯାଇଥିଲୁ। ଆଉ ତାପରେ ବସୁମତୀ ସ୍ନାନ ଦିନ ଆସିକି ଘରେ ବସୁମତୀ ସ୍ନାନ କରାହେଲା ବସୁମାତା ଗାଧିଆ ହେଲା। ହଳଦୀରେ ଗାଧେଇ ଦିଅନ୍ତି।
ଆଜ୍ଞା ଆଜ୍ଞା। ହଁ ଆଜ୍ଞା ଆଉ ତ ଏବେ ତମେ ଆଉ କୁହ କଣ ଆଉ ଆପଣଙ୍କୁ କଣ ଖାଇବା ପାଇଁ ହଉ ଯୋଉ ଏ ଫଳମୂଳ ଖାଇବାରେ କଣ କି କି ଗଛ ସବୁ ଭଲ ଲାଗେ ଏମିତି? ଏମିତି କି କିଛି ଫଳ ଗଛ ଅଛି କି ଭଲ ଲାଗେ ଯେ କୋଳି ମୋଳି ଖାଇବାକୁ?
ମତେ ତ ସେଓ ବେଶୀ ଭଲ ଲାଗେ ଖାଇବା ପାଇଁ। ଫଳ ଭିତରେ ସେଓ ଭଲ ଲାଗେ, ମିଠା ଭିତରେ ଷ୍ଟିମ୍ ଛେନାପୋଡ ଖାଇବାକୁ ଭଲ ପାଏ। ହ ପିଠା ଭିତରେ କାନ୍ତି ପିଢା, ଯୋଉ ଚନ୍ଦ୍ରକାନ୍ତି ସେ ସବୁ ଖାଏ। ଉଁ ଉଁ ପୋଡପିଠା ଖାଏ। ଆଉ ଖାଏ ଯେମିତି, ଖୁଆଏ ସେମତି, ଆଉ ଯୋଉଟା ଖାଏ ହେରା କରିିବି ପାରେ ମଧ୍ୟ ଭଲ କରି, ମାନେ ଭଲ ଟା ତ ସାମ୍ନା ଲୋକ କହିବା ଦରକାର କିନ୍ତୁ କରିପାରେ।
ଆଜ୍ଞା ଆଜ୍ଞା, ଆଉ ଆଜ୍ଞା କଣ ଆପଣ
ତ ର ସବୁ ରୋଷେଇ ତ କରିଦଉଚନ୍ତି, ନିଜେ ନିଜେ କହୁଛ ଘରେ ତ ବନେଇ କରିଦଉଚନ୍ତି, ସବୁ ଖାଉଛନ୍ତି ଆଉ।
ବହୁତ୍ ଭଲ। ତ ସେମିତି ଆମକୁ ମତେ ବିତ ସେମିତି ଖାଇବାକୁ କ ସେଉ ଭଲ ଲାଗେନି, ମୋ ଏତେ ବି ମୁଁ ସେଉ ଖାଏନି ସେ ଜିନିଷ, କମଳା ଫମଳା ଯେମିତି ଖାଏ ଖାଏନି, ବେଳେବେଳେ ଖାଏ। ବୁଝିଲୁ?
ହଁ ଅଁ।
ଆଜ୍ଞା। ତ ଆଜ୍ଞା ଆପଣ କୁହନ୍ତୁ କଣ୍ କଣ କହୁଚନ୍ତି କୁହନ୍ତୁ, କି ମୋତେ ମୋ ବିଷୟରେ ଜାଣିବା ପାଇଁ ଚାହୁଁଚନ୍ତି?
ଆପଣ କଣ, ଆପଣଙ୍କର ଘରେ, ଆପଣଙ୍କର ଘରେ କଣ ଚାଷ ବାସ ହୁଏ?
ଚାଷ ବାସ ଯଦି ନୁହେଁ, ନିଜ ସବୁଜ କ୍ଷେତ ଜିମା ଦେଖିବାକୁ ମତେ ଭଲ ଲାଗେ। ରାସ୍ତାରେ ଆସୁଥିବି, ମୋବାଇଲ୍ ରେ ସବୁ କ୍ୟାପଚର୍ କରିିକରି ଆସୁଥିବି। କେତେ ସୁନ୍ଦର ଧାନ କ୍ଷେତ ହେଇଚି, କେତେ ବଢିଆ ହେଇଚି, ଗାଁ ଚହଳ ଚଳଣି ଟା ମତେ କାହିଁ ଭଲ ଲାଗେ, ଯେହେତୁ ସହରରେ ରହୁଚୁ ଖାଲି ଉଁ ଜାମ୍ କଳ କବ୍ ଜା ଗାଡି ମଟର୍ ସବୁ ବ୍ୟସ୍ତ, ଗାଁରେ ଶାନ୍ତ ଏ ପରିବେଶ, ଗାଁ ଟାରେ ରହିବ କିନ୍ତୁ ଟିକେ ସହର ଷ୍ଟାଇଲ୍ ରେ ଘର ଘର ଦ୍ଵାର ହେଇଥିବ, ଘର ଦ୍ବାର ମାନେ ଲାଟିନ୍‌ ଫାଟିନ୍‌ ସବୁ ସୁବିଧା ହେଇଥିବ, ଏ ସେ ସୁବିଧା ହେଇଥିବ କିନ୍ତୁ ଗାଁ ରେ ରହିବା, ଗାଁ ଲୋକଙ୍କୁ ମିଠା କଥା, ମତେ କାହିଁ ଗାଁ ଟା ଭଲ ଲାଗେ ଭାବେ। ଗାଁ ଲୋକଙ୍କୁ କଣ ଲାଗେ କହିପାରିବେନି କିନ୍ତୁ ଆମେ ସହରରେ ରହିକି ଗାଁ ଟା କୁ ଭଲ ପାଉ।
ଆପଣ ଗାଁ ନା ଆପଣ ସେ ସହରରେ ମ୍ୟାରେଜ୍ ବି କରିଚନ୍ତି, ଘର ବି ସହରରେ।
ନାଇଁ ମୁଁ ଗାଁ ରୁ ଆସିକି ସହରରେ ରହୁଚି।
ହାଲୋ।
ଯାହାହଉ ମତେ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହଁ ଆଜ୍ଞା, ମତେ ବି ବହୁତ ଖୁସି ଲାଗିଲା, ଆପଣଙ୍କ ସହିତ କ, ଆଜ୍ଞା ଆପଣଙ୍କ ସହିତ କଥା ହେଇ ମତ୍ ମତେ ବି ବହୁତ୍ ଖୁସି ଲାଗିଲା।
ହୁଁ, ରହୁଚି, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।